ହାଲୋ।
ଆଉ କଣ କରୁଚ?
ଖାଇକି ଆସିଲି ଆଓ ଏବେ ଆଓ।
ଓହୋ, ଖାଇକି ଶୋଇଲଣି ବୋଧେ।
ନାଇଁ ନାଇଁ ଶୋଇନୁ ବର୍ଷା, ଉଠେଇଛି ଇଆଡ଼େ ପକେଇଲାଣି ଜୋର ରେ।
ହୁଁ ହୁଁ ନାଇଁ ବର୍ଷା ହେଇନି ଖରା ହେଇଛି, ଯୁଆଡେ ତ ଫୋନ କଲେ ସମସ୍ତେ କହୁ ବର୍ଷା ହେଇଛି କି ଆଉ।
ଓ ହ ନାଇଁ ଆମ ଆଡେ ତ ଆଜି ହେଲା।
ଆ ହା
ତମେ ଖାଇ ପି ସାରିଲାଣି।
ହଁ ଖାଇ ପି ସାରିଲୁଣି। ହଁ ସାଢେ ଗୋଟେ ହେଲାଣି ଆଉ ଆ
କଣ ରୋଷେଇ?
ରୋଷେଇ ବାସ ଆଜି ତ ସାଧା ଆଇଟମ ଆଉ। ନାଇ ଭାତ ଡାଲମା ଭଜା। ଆଉ, ଏଇଗୁରାକ ଆଉ ପାମ୍ପଡ଼ ଆଉ ସାଲାଟ କାକୁଡି ସାଲଟ। ଆଉ କିଛି ନାଇ। ତମର କଣ ହେଇଚି?
ଖାଇଲି ଭାତ ଡାଲମା ଆଉ ଭେଣ୍ଡି ଭଜା।
ଓ ହେ ଲାଇନ ଆସିଲା ଓହୋ ଲାଇନ କଟି ଯାଇଥିଲା। ଆମର ସକାଳୁ ନଅଟାରୁ ଲାଇନ୍ କାଟି ଦେଇଚନ୍ତି।
ଓହୋ କଣ ପ୍ରୋବ୍ଲେମ ଥିବ ବୋଧେ ଆଉ।
ଆଇ ଯୋଉ କାଲି ପ୍ରବଳ ଯୋଉ ବର୍ଷା ହେଇଥିଲା।
ହଁ ହଁ।
ସେଗୁଡାକ ଗଛ ଡାଳ ସବୁ ଭାଙ୍ଗିକି ପଡିଥିଲା ଆଉ ସେଡାକ କାଟୁଥୁଲେ। କାଟିକି ଗଛ ଫଛ କାଟୁଥିଲେ ଆଉ।
ହଁ ହଁ।
ହଁ।
ହଁ ସେଥିପାଇଁ କାଟି ଦେଇ ଥିବେ।
ହଁ।
ତାର ଫାର କୋଉଠି ଛିଡି ଯାଇଥିବ ନାଇଁ।
ହଁ ତାର ଛିଡି ଯାଇଥିଲା ଆଉ ତାକୁ ପୁଣି ଗଛକୁ କାଟିକି ବାହାର କରିବ ନା ବାହାର କରିକି? ଲାଇନ୍ ଦେବେ ଆଉ।
ଓ ହୋ।
ମୋ ଛୁଆ ପିଲା ଖାଲି କୁଁ କାଁ ହଉଛନି ଲାଇନ କେତେବେଳେ ଆସିବ କଣ କରିବ?
ହଁ ଆଜି ନଅଟାରୁ କାଟିଥିଲା।
ହଁ ଆଜି ନଅଟାରୁ କାଲି ବି ବର୍ଷା ପବ ପବନ ହଉଥିଲା ଯେ କାଲି ବି କଟିଗଲା ଏତେ ସାଢେ ଛଅଟାରୁ କ କଟିଲା ଯେ ଆସିଲା ରାତି ସାଢେ ଏଗାରଟା ଖଣ୍ଡେ ହବ।
ହୁଁ ହୁଁ।
ଆଉ ରାତିରେ ଥିଲା ଲାଇନ୍ ନଅଟା ଯାଏଁଥିଲା। ହଁ ସକାଳ ନଅଟା ଯାଏଁଥିଲା ନଅଟା ରୁ କାଟିଛନ୍ତି ଆଉ।
ଓହୋ।
ଆମର ରୋଷେଇବାସ ସରି ଯାଇଥିଲା ନଅଟା ସୁଧା।
ହଁ।
ଆଁ ରୋଷେଇ ସରିଯାଇଚି ବସି ଥିବ ।
ହବା ଏଇ ବର୍ଷା ପବନ ହେଲେ ତ କୋଉଟି ଟିକେ କଣ ଗଛ ପଡିଗଲେ ବେଶୀ ସମୟ ଲାଇନ୍ କାଟିଦବ ସବୁ।
ହଁ। ଖାଲି ଟିକେ ପବନ ବର୍ଷା ହେଲେ ସାଙ୍ଗେ ସାାଙ୍ଗେ କାଟି ଦଉଚନ୍ତି ତାଙ୍କ ମନଇଛା ଆଉ।
ହଁ ବା କାଟି ଦୋଉଚନ୍ତି।
ଇଏ ତ ଗଛ ପଡିକି ଯାହା କଟୁଚି କଟୁଚି ଲାଇନ୍ ବାଲା ସବୁ କାଟି ଦଉଚନ୍ତି।
ହଁ ହଁ ହଁ ସିଏ ବି କାଟି ଦୋଉଥିବେ।
ଅ।
ହଁ ଆମର ବି ଥରେ ଏମିତି କଟିଲା ଯେ ରାତି ରା ତି ଯାକ କଟିଲା ପୁରା ଆଇଲା ମାନେ ସାଢ଼େ ଚାରିଟା ସୁଦ୍ଧା।
ଆଁ ମଶାରୁ ଯୋଉ କାମୁଡୁଚନ୍ତି ହେ ମାଶାରି ତଳେ କିଏ ଶୋଇବ।
ହଁ।
ଅଣ ନିଶ୍ୱାସୀ ନାଗୁଚି ତମେ ଶୁଅ ନା ନାଇଁ ମଶାରୀ ତଳେ?
ନାଇଁ ମଶାରି ତଳେ ମୋତେ ଅଣନିଶ୍ୱାସୀ ଲାଗେ ମୁଁ ସୁଏ ଏଠି ତ କିଛିଟା ଥିଲା ଆଉ ଯାଇ କି ସ ଟିକେ ହେଲେ ଶୋଉଥୁଲୁ ଯେ ଭାବୁଛେ ମୋ ପୁଅ ଯେତେବେଳେ ଟିକେ ବଡ ହେଲା ଆଉ ଜମା ଶୋଇଲାନି ମଶାରୀ ତଳେ ଜମା ସୋଉ ନି।
ଭଲ ଲାଗିବ ନା ହେରା ମଶାରୀ ଭିତରେ ଶୋଇବାକୁ?
ସେ ଅଣ ନିଶ୍ଵାସି ଲାଗିବ ପୁରା।
ଅ ଗରମ ଲାଗିବ। ଆଡ କି କିଛି ବାଜିବନି ହା ଖା ଟାନେ କ ପାଇଁ ହେରାକୁ ଦବ।
ହଁ ବା। ଆଉ ତାପରେ ବି ଏମିତି କଣ ଖାଲିରେ ଶୋଇଲେ ତମେ ନିଜେ ତଳୁ କିନ୍ତୁ ଉଠି ପାରିବ। ଯଦି ମଶାରୀରେ ଶୋଇଲେ ତାକୁ ଯାଇ କାଡେ। ପୁଣି ଯାଇ କି ପୁଣି ଆସିଲେ
ପୁଣି ତା ଭିତରେ ବସିକି, ପୁଣି ତା ଭିତରେ ଗୁରେଇ ଗାରେଇକି ରଖ ତାକୁ।
ହଁ। ପୁଣି ଇଏ କର ଏରା ଦୁନିଆ ପାଲା।
ଆଣ ଦିନଟା ଯାକ କାମ କରି କରି ପୁଣି ଏଇରାକ ଗୁରେଇବ ବସି କି।
ଆଉ ଏବେ କଁ କରୁଛ?
ଏଇ ଟିକେ ଗଡ ପଡ ହଉଥିଲି ଆଉ। ପୁଅଟା ଏଇ କଲେଜରୁୁ ଆସିକି ଖାଇ ନେଇ ଗାଧେଇ ଯାଇଛି, ଗାଧେଇ କି ଆସେ। ଖାଇ ନେଇଁ ଆମେ ଖାଇସାରିଲୁଣି ସେ ଖାଇବ ତାର ଆସି କି।
ଘରେ ସମସ୍ତେ ଖାଇ ପିଇ ସାଇଲେଣି?
ହଁ, ହଁ ଖାଇଲେଣି ସମସ୍ତେ।
ଓହୋ ଦିନରେ ସୁଅ ନା ସୁଅ ନି?
ହଁ ଦିନରେ ଏଇନା ଟିକେ ସାଢେ ତିନିଟା ଚାରିଟା ଯାଏ ଟିକେ ଗଡପଡ ହବୁ।
ହଁ।
ଆଉ ଯଦି ନିଦ ହେଲା ହେଲା ନ ହେଲା ଆଉ ତ ନାହିଁ, ଟିକେ ମୋବାଇଲ ଦେଖ କି ଟିଭି ଦେଖ। ଟିଭି ତ ଆଉ ଆଜିିକାଲିି କେହି ଦେଖୁନାହାନ୍ତି, ଆ ଖାଲି ରିଚାର୍ଜ ହବା କଥା। ଆଉ।
ହଁ ହଁ ମୋବାଇଲ ତ ହଁ ମୋବାଇଲ ତାପରେ ଟିଭିରେ ବି ଯୋଉ ନ୍ୟୁଜ ନ ଦୋଉଚୀ ମୋବାଇଲରେ ଦେଇ ଦଉଛି ଫାଷ୍ଟ।
ହୁଁ। ଆ ପରା ଏଇ ଯୋଉ ନ୍ୟୁଜରା ବି ଆଉ ଭଲ ଲାଗୁନି ଦେଖିବାକୁ ଏରା କାଇଁ କିଛି ଭଲ ଦଉନି ନା।
ହୁଁ ହୁଁ।
ହେରା କିଛି ଭଲ ଦଉନି, ସେ ସିରିଏଲରା ବି ଭଲ ଦଉନି।
ନା ପା ହେରା ବାଗ ଦୋଉନି କିଛି।
କିଛି କାହିଁକି ଟିଭିରେ କିଛି ଗୋଟେ ଭଲ ଦଉଛି ବୋଲି କାଇଁ ମୁଁ ଦେଖିପାରୁନି।
ହେରା କିଏ ଦେଖୁଛି ଆଉ ଦେଖୁନୁ, ଖାଲି ମାସ ସୁକୁ ମାସ ରିଚାର୍ଜ ହଉଛି, ଦେଖିଲାବେଳକୁ ଆଉ ଟିଭି କେହି ଦେଖିବାର ନାହିଁ।
ହଁ ନା ଆମେ ଟିକେ ସେଇ ସନ୍ଧ୍ୟା ରାତି ଟାଇମ୍ ଟିକେ ଟିଭି ଲଗେଇକି ଦେଖୁ ସିରିଏଲ ହରିକା ଆଉ। ଆଉ ନହଲେ ଦିନ ଯାଗ ନାହିଁ।
ଆଗରେ ଯୋଉ ସିରିଏଲ ରା ଦଉଥିଲା ଟିକେ ଭଲ ଲାଗୁଥିଲା ଏବେ କୁ କାଇଁ ଭଲ ଲାଗୁନି।
ହଁ ଏବେ ଯମା ଭଲ ଲାଗୁନି।
ଏଇ ଯୋଉ ଗୋଟେ ସିରିଏଲ ଦଉଥିଲା ତୁଳସୀ ନା କଣ ଦେଖୁନ ମଝିରେ ଗୋଟେ ଏ ହେଲାଣି ସାତ ଆ ଠ ବର୍ଷ ତଳେ ବୋଧେ।
ହଁ ହଁ ତୁଳସୀ ଦିଏ।
ସେଇ ଜିନିଷ ଗୁଡା ଟିକେ ଦେଖିବା ସେଇ ସମୟରେ ଟିକେ ଭଲ ଲାଗୁ
ଭଲ ଲାଗେ ହଁ।
ହଁ ସିନ୍ଦୁରବିନ୍ଦୁ, ତୁଳସୀ।
ହଁ ହଁ।
ଆଉ ଆଜିକାଲି ଇଏ କଣ କରୁଛି କିଏ ଦେଖୁଛି ଛୁଆ ପାଠ ପଢୁଛନ୍ତି ଆମର ଟିଭି ଫିଭି ବନ୍ଦ ହେଇଗଲା।
ହଁ ହଁ ହଁ।
ପାଠପଢିଲେ ମ୍ୟାଟିକି ପରୀକ୍ଷା ଆଉ କିଏ ଦେଖୁଛି।
ହଁ।
ଏ ଅଭ୍ୟାସ ଭାଙ୍ଗି ଗଲା ଯେ ଆଉ ଟିଭି ଦେଖିବାକୁ ମନ ହଉନି। ନା ମୋବାଇଲ ତ ଇନିଷ୍ଟା, ଫେସବୁକୁ, ତାପରେ ଯୋଉ ଆପ, ତାଉଚି ତା ସାଙ୍ଗରେ ତ ଲିଙ୍କ୍ ରଖିଲା ବେଳକୁ ଆଉ କିଏ ଟିଭି ଦେଖୁଛି।
ହଁ ବେଶୀ ତ ଇନଷ୍ଟାଗ୍ରାମ ଇନଷ୍ଟାଗ୍ରାମି ୟୁଟ୍ୟୁବ ଚାଲିଚି ଆଉ।
ଆଁ ୟୁଟ୍ଯବ୍ ଫେସବୁକ୍ ନା।
ତମେ ଚଲାଅ ନା ନାଇଁ?
କଣ କହିଲ?
ମୁଁ କହିଲି ତମେ ପୁଣି ଦେଖ ନା ନାହିଁ ପୁଣି?
ହଁ।
ହୁଁ। ସମସ୍ତଙ୍କ ଆଗରେ ଗୋଟା ନାଖା ଫୋନ୍ ବଡ ଫୋନ୍। ହଁ ତାପରେ ଆମଠୁ ଦେଖିକି ଆମ ଛୁଆ ମାନେ ବି।
ସେତ ତନ ନଥୋଇଥିଲେ ସେ ଖାଉନାହାନ୍ତି କିଛି। ମୋବାଇଲି ଟା ନଦେଲେ ସେ ଖାଇବା କତିରେ ବସୁନାହାନ୍ତି। ଆଗେ ମୋବାଇଲିଟା ଦେବେ ତାପରେ ଖିଆ ହବ।
ହଁ ସେଇଆବା।
ତ ବଡଛୁଆ ହେଲା ମୋବାଇଲି ଟାକୁ ଡୁଙ୍ଗି ଡୁଙ୍ଗି ଖାଉଛନ୍ତି। ଆଉ ସେ ଛୋଟ ଛୁଆ ଯାହାର ଛାଡ।
ହଁ। ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଭଲ ଆଉ ତମର ସବୁ ଘରେ କିଏ ଅଛନ୍ତି?
ହଁ ଆମର ଅଛନ୍ତି। ମୁଁ ମୋ ହଜବଣ୍ଡ ଆଉ ମୋ ଶାଶୁ ଶ୍ୱଶୁର ଆଉ ମୋ ଦିଅର ଗୋ ଟେ ଆଉ ମୋ ପୁଅ ଆଉ ଆଉ ଦିଟା ଝିଅ ବା ହେଇଯାଇଛନ୍ତି ଆଉ। ହୁଁ।
ଦିଅର ବାହାହେଇନାହାନ୍ତି?
ନା ବା ତାରି ପାଇଁକା ଝିଅ ଖୋଜି ଖୋଜି କା ମାନେ ନାକେଦମ୍ ହେଇଗଲୁଣି।
ଆଁ ହଁ।
ଝିଅ ତ ଜାଣିଥିବ ଝିଅ ସଂଖ୍ୟା ଆଜ୍ଞା ବହୁତୁ କମ୍?
ହଁ।
ଆଉ ଝିଅ କୋଉଠି ମିଳୁଛନ୍ତି।
କଣ କରିବ ଆଉ କେତେବେଳେ ଯୋଗ ଫିଟିବ।
ଓ ହୋ ହଁ।
ବସ୍। ତମ ବାବୁଙ୍କର ସିନା ଫିଟିଗଲା ତାଙ୍କର ଫିଟିନି ଆଉ।
ହଁ। ସେଇ ବା ଆଜିିଜା ମା ପାଖ ବି ଦେଖେଇଥିଲେ ଯେ, ବାପା ମାଙ୍କୁ ଦେଖେଇଥିଲେ ସେମାନେ ଟିକେ ଲେଟ ରେ ହବ।
ହଁ ହଁ
ଆଉ ତଥାପି ଆମ ମନ କଉଠୁ ବୁଝୁଛି, କଉ ନ ଅତା ସାଙ୍ଗସାଥି ବା ଏବେ ହେଇଗଲେଣି ନା। ଆଉ ତାସାଙ୍ଗ ଜଣେ କିଏ ଜୁଲାଇ ଏକୋଇଶ, ବାଇଶରେ ବାହା ହବ।
କିଅଣ ଲାଗିବ କି ଆଉ ସାଙ୍ଗ ସାଥିରେ ବାହା ହେଇଗଲେ ଜଣେ ରହିଲେ
ହଁ ବା ସାଙ୍ଗ ସାଥିରେ ତ ବାହା ହେଇଗଲେଣି। ତାପରେ ତମ ବାପ ମା ମନ ବୁଝୁନି ଯ ମା ବପା ନା ମନେ ବୁଝିବ
କଅଁ କି
ହୁ ଆଉ ସେଇଥିପାଇଁ କି ଦୁନିଆରୁ ଦେଖ। ଖୋଜୁ ପ୍ରସ୍ତାବ ଯୋଉଟା ଆମକୁ ଭଲ ଲାଗୁଛି। ସେଇଟା ସେପଟୁ ଝିଅ ଘର ପଟୁ ନାହିଁ କରିଦଉଛନ୍ତି।
ହଁ ଆମା ଭଉଣୀମାନଙ୍କୁ ଦେଖୁନାହାନ୍ତି।
ଆଉ ଭଲ?
ବୋଲେ ଭଉଣୀ ମାନେ ସାଡେ ଦେଖନ୍ତୁ।
ସମସ୍ତେ ଦେଖିଲେଣି ବା ହେ ଯୋଉଟା ଆମକୁ ଭଲ ଲାଗୁଛି, ସେଇଟା ସେପଟୁ ନାଇଁ କରିଦଉଛନ୍ତି, ଯୋଉଟା ଆମକୁ ଭଲ ଲାଗୁନି ସେଇଟା ସିଏ ଆସି ସେପଟୁ ହଁ କରୁଛନ୍ତି।
ହୁଁ ହୁଁ
ଏମିତି ଓଲଟା ଚାଲୁଛି।
ହ ବଗ ଫିଟିନି ଆଉ।
ହଁ ନାଇଁ ଖାଲି ବିି ଜଣ କୁ ନି କାଲି ବି, ଜଣକୁ ଡାକି କି ଦେଖେଇଥିଲି। ସେ ଯେମିତି କହିଲେ ତାର କଣ
ହ
ପୁରା କଣ ଏମିତି ସେ କଣ କଟା କହିଲେ। ତ ରାଶିରେ କଣ ଏମିତି ଚଢି ଯାଇଛି କୋଉ ଗ୍ରହ
ହଁ ହଁ ତାର ପ୍ରତିକାର କରୁନ?
ହଁ ସେ ସବୁ ପ୍ରତିକାର ହେଲାଣି!
ହଁ
ସବୁ ପ୍ରତିକାର ହେଲାଣି। ଯିଏ ଯାହା କହୁଛନ୍ତି ସବୁ ପ୍ରତିକାର ହେଲାଣି।
କା କଥା କେତେ ଶୁଣିବ, ମାନିବ ଇଏ କହିବ ଆଉ ଜଣ ଜ୍ୟୋତିଷୁଙ୍କୁ ଡାକିଥିଲେ ସିଏ କହିବେ ଏଟା କର, ସେଟା କର, ଆଉ ଜଣଙ୍କୁ ଦେଖିଲେ କ ନାଟା ନୁହେଁ ଆଉ ଗୋଟେ କଣ କର
ହଁ ଏବେକା ଦଶ ପନ୍ଦର ହଜାର ଟଙ୍କା ଖର୍ଚ୍ଚ ହେଇଛି। ପ୍ରତିକାର କରିକି। ହଁ ଆଉ କଣ କରିବୁ, ଏନ୍ତା ହଉଛ ଆଉ।
ଓ ହୋ
ଦେଖେ ତ ଭଗ୍ୟରେ କଣ ଅଉଛି। ଏ ବିଷୟରେ କହୁଥିଲା ଗଲା ହଁ ମୋ ପାଇଁ ବୋଧେ ଝିଅ ଜନ୍ମ ହେଇନାହାନ୍ତି।
ଆ, କଣ କରିବ ଆଉ, ଆଉ କଣ ହାତ କଥା ଅଛି। କାର୍ଯ୍ୟ କା ଘରକୁ ଯା ଗୋଟେ ଝିଅ ଧରିବ ପଳେଇ ଆସିବ ନା ଟେକି କି ଆଣିବ ଆ ତା ମରିବ
ହୁଁ। ହ ହଉ ଏଥର ରଖିବା ହଁ, ପଛର କଥା ହବା ହଉ।